ଆଉ କଣ କରୁଥିଲେ।
ଆଜ୍ଞା ଏଇଠି ବସିଥିଲି ଆପଣ କଣ କରୁଛନ୍ତି।
ହଁ ମୁଁ ତ ଏବେ ଖାଇକି ଏଠି ଟିକେ ବସିଥିଲି ଫ୍ୟାନ। ସେତେବେଳେ ଆଉ ଗରମ ତ ହେଉଛି ଆଉ ଆପଣଙ୍କ ଆଡ଼େ କେମିତି କଣ ଗରମ ହେଉଛି।
ଆମର ଆଜି ସକାଳୁ ହିଁ ବର୍ଷା ହେଇଛି ତ ଏବେ ପାଗ ଟିକେ ଥଣ୍ଡାଳିଆ ଅଛି। ହ୍ୟାଲୋ।
ହଁ ହଁ କୁହନ୍ତୁ।
ଆଜ୍ଞା ମ୍ୟାଡ଼ାାମ କୁହନ୍ତୁ।
ମୁଁ କହିଲି ଗରମ ଆପଣଙ୍କ ଆଡେ କେମିତି କଣ?
ଆମର ତ ଆଜି ସକାଳୁ ହିଁ ବର୍ଷା ହେଇଥିଲା ତ ଏବେ ପାଗ ଟିକେ ଥଣ୍ଡାଳିଆ ଅଛି।
ହଁ ହୁଁ ଭଲ। ଆଉ ଆମ ଆଡେ ତ ଆପଣଙ୍କ ଆଡେ ଯାହାହଉ ବର୍ଷା ହେଲା ଆମ ଆଡେ ତ ସକାଳୁ ସେମିତି ଟିକେ ପାଣିଆ କାଲି ତ
ଆଜ୍ଞା।
ଖରା ନ ଏମତି କାଳିଆ ପ ପବନ ପକଉଥିଲା ଆଉ ମୁଁ ବି ଭାବିଲି ଆଜି ବି ଆମ ଆଡେ ବର୍ଷା ତାବ ଭଲ ଟିକେ ଥଣ୍ଡା ପଡିବ କିନ୍ତୁ ଦେଖିଲା ବେଳକୁ ମାନେ ନଅଟା ପରଠୁ ସେ ବହୁତ ଜୋର ଖରା ହେଇଛି ଖରାକୁ ମାନେ ଏମିତି ଗୁଳୁ ଗୁଳିୁ ହଉଛି ଆଉ କହ ନାହିଁ ଆଉ ଦେଖୁଥିବେ ତ ଏ ଗରମ ଯୋଗୁ କେତେ କେତେ ମାନେେ ହଇରାଣ ହବାକୁ ପଡୁଛି ଯେମତି।
ଆଜ୍ଞା।
ତ ତ ହ କ ମାନେ ବାଟୋଇ ଏବେ ତ ମାନେ କାଲିର କଥା କହୁଛି ଆପଣଙ୍କୁ କାଲିର ଘଟ କାଲିର ଘଟଣା ତ ଏଇପଟେ ମାନେ ଆମ ଘର। ଗୋଟେ ଜଣେ ସାଇକେଲ ଜଣେ ମାନେ ଏବେ ପଇଁଚାଳିଶ ପଚାଶ ବର୍ଷର ଜଣେ ବ୍ୟକ୍ତି ହେବେ ମାନେ କୁ ଥିଲେ ସେ ହଠାତ ପଡିଗଲେ ତ ମାନେ ଦେଖଛନ୍ତି। ପାଖରେ ଛକଟା ଉପରେ ଲୋକ ଗଦା ହେଇଗଲେ ନା ଗଦା ହେଇକିନା ପାଣି ଫାଣି ଛିଞ୍ଚିଲେ। ତାଙ୍କୁ ଟିକେ ଦୂରେଇକି ନେଇକି ସାଙ୍ଗେ ସାଙ୍ଗେ ୱାରସ୍ ଦେଲେସ୍। ପା ଏଠୁ ଅଧଘଣ୍ଟ ଘଣ୍ଟା ଟିକେନ ଫ୍ୟାନ ଲଗେଇଦଲେ ଗୋଟେ ଦୋକାନ ଥିଲା। ବସେଇଲେ ମାନେ ତାପରେ ସେଣି ଯିବେ ଯେ। ସେ ଟିକେ ଭଲ ହେଲେ ତାପରେ ତାଙ୍କୁ ନେଇକି ବାଇକ ରେ ଛାଡିକି ଆସ। ମାନେ ଏମିତି ଅଂଶୁଘାତ ଏଇ ଖରା ଯୋଗୁ ହୋଉଛି। ଆଉ କାଲି ବି ତ ମାନେ ଟିକେ ମୁଁ କହିହୁଥିଲି ଯୋଉ କାଁଳିଆ ଥିଲା କିନ୍ତୁ ଗୁଳୁ ଗୁଳିଟା ହଉଛି ଆଉ ଆଜି ମାନେ ଜୋରେ ଖରା ଆଉ ଆମର ତ ଇଆଡେ କଣ ହଉଛି ନା ଏଇ ଯୋଉ ଖରା ଦିନ ମାନେ ପାଞ୍ଚଟାରୁ ଖରା ଆରମ୍ଭ ହେଲା ଆଉ ମାନେ ସନ୍ଧ୍ୟା ପାଞ୍ଚଟା ଯାଏଁ ଖରା। ତାପରେ ସନ୍ଧ୍ୟା ବେଳ ଟା ଆଗରୁ କଣ ଟିକେ ଥଣ୍ଡା ପବନ ଦିଏ ବାହାରେ ବସିବାକୁ ଭଲ ଲାଗେ। କିନ୍ତୁ ଏବେ ଦେଖିବେ ଆଉ ମାନେ ସେ ଖରା ଏମିତି ହବ ଯେ ସନ୍ଧ୍ୟା ବେଳ ମାନେ ଖାଲି ଗୁଳୁ ଗୁଳି ଝାଳ, ଆପଣ ବାହାରେ ବି ବସିଲେ କୋଉଠି ମାନେ ଗଛ ବି ହଲୁନି ପବନ ବି ନାହିଁ। ଆଉ ଜେ ଦେଖୁଥିବେ ତ ଚାରିଆଡେ ବି ଯୋଉ ଗଛ କାଟି ଦଉଛନ୍ତି ରାସ୍ତା ଚଉଡା କରିବା ପାଇଁ, ହଁ ସେଇ ସେଥିପାଇଁ ତ ମାନେ ବେଶୀ ଜୋରେ ଗରମ ଆଉ, ବଡ ଗଛ ଗୁଡା କାଟି ଦଉଛନ୍ତି। ଆଉ ପବନ ତ କୁଆଡେ ଚାରିଆଡେ ନାଇଁ, ପୁରା ନିବୁଜ ଚାରିଆଡେ ମାନେ ଆପଣ ଦେଖୁଥିବେ ଆଗରୁ ଆମେ ଯେତେବେଳେ ରାସ୍ ରାତାଘାଟରେ ଯାଉଥିଲେ ଚାରି ଗଛ ମାନେ କଣ ରାସ୍ତାରେ ଏପଟ ଏପଟ ଗଛ ଥାଏ ସେ ପଟ ଗଛ ଥାଏ, ମାନେ ଛାଇ। ଆଉ ଏବେ ଆପଣ ଯୁଆଡେ ଯାଆନ୍ତୁ ଦେଖିବେ ଖାଲି ମାନେ କୌଣସି ଗଛ ନାହିଁ। ଖାଲି ପୁରା ବ୍ୟାରିକେଡ କୁଆଡେ ଥି ହଁ ଇଏ ଥିବ, ଆଉ ଗଛ କିନ୍ତୁ ଆଉ ଟୋଟାଲ ନାହିଁ। ସେ ସେଥିପାଇଁ ଗଛ କାଟିଦେଲାଠୁ ବର୍ଷା ହଉନି, ଆଉ ବର୍ଷା ନହେଲାଠୁ ଏମ
ସେଇ ଆଜ୍ଞା, ତ ସେଇ ଯେତେବେଳେ ଘର ହେରିକା ଆଜ୍ଞା। ତ ମ୍ୟାଡାମ ଆପଣ ଯୋଉ କହିଲେ କି ଗଛ କାଟି ଦଉଥିବା ରୁ ଏବେ ତ ବର୍ଷା ହେରିକା ହଉନି ଠିକ ରେ ତ ଠିକ୍ କଥା, ତ ଏଇ ଏବେ ତ ରାସ୍ତା ତିଆରି ହେଲେ ଗ ଗଛ କଟା ହେଉଛି। ଘର ତିଆରି ହେଲେ ବି ଗଛ କଟା ହଉଛି। ପୁଣି କଳକାରଖାନା ହେରିଏକା ବି ହେଲେ ଗଛ କଟା ହଉଛି। ତ ସେଇ ଗଛ ଥିଲେ ସିନା, ଅଧିକ ଗଛ ଥିଲେ ସିନା ବର୍ଷା ହୁଅନ୍ତା। ତ ଏଇ ସେଥିପାଇଁ ହିଁ ପାଣିପାଗ ପୁରା ପରିବର୍ତ୍ତନ ହେଇଯାଉଛି। ଆଗ ଅପକ୍ଷା ଆଗରୁ ଦେଖୁଥିବେ ଆପଣ ଖରା କୋଉ ଭଳି ହଉଥିଲା କିନ୍ତୁ ଏବେ ପୁରା ଅତ୍ୟଧିକ ଗରମ ସହିବାକୁ ପଡୁ ଛି। ଆଉ ଆପଣ ଯୋଉ କହିଲେ କି ଅଂଶୁଘାତରେ ଶିକାର ହଉଛନ୍ତି କିଛି ଜଣ। ତ ଆପଣଙ୍କ ହିସାବରେ ସେ ଯୋଉ ଅଂଶଘାତରେ ଶିକାର ହେଇଥିବା ବ୍ୟକ୍ତି ତ ତାଙ୍କୁ ସାଙ୍ଗ ସାଙ୍ଗ କଣ କରିବା ଉଚିତ?
ହଁ ତ ଆପଣ ଗୋଟେ ଭଲ ପ୍ରଶ୍ନ କଲେ। ତ ମୋ ମୁତରେ ଯାହା ଲୋକ ମାନେ ଅଂଶୁଘାତ ହେଇଯାଉଛି, ତାଙ୍କୁ ଆଗ କଣ କରିବେ ନା ଆଗ ତାଙ୍କୁ ଛାଇ ତଳ ବସେଇଦେବେ, ତାଙ୍କୁ ଓଦା ଗାମୁଛାରେ ତାଙ୍କ ଦେହ ହାତକୁ ଆଗ ମାନେ ଓଦା ଗାମଛାରେ ଚିପୁଡିକି ପୋଛି ଦେବେ। ତାପରେ ଟିକେ ପାଣି ଫାଣି ତାଙ୍କ ମୁହଁରେ ମାରିକି ତାଙ୍କ ମୁଣ୍ଡରେ ବି ଟିକେ ପାଣି ଥଣ୍ଡା ପାଣି ପକେଇକି, ତାଙ୍କ ଟିକେ ୱାରିସ୍ ସାଙ୍ଗେ ସାଙ୍ଗେ ଯଦି ପାଖରେ ଥିବ ଓରେସ୍ ଟିକେ ପଇଦେବେ ନହେଲେ ଖାଲି ଥଣ୍ଡା ପାଣି ଯାଉ ଟିକେ ଆଗକୁ ସବୁ ଜାଗାରେ ତ ଓରେସ୍ ମହଜୁଦ ନାହିଁ। ତ କଣ କରିବେ ନା ଆଗ ତାଙ୍କୁ ଟିକେ ପାଣି ପେଇ ଦେବେ। ପାଣି ପେଇକି ତାଙ୍କୁ ବିଞ୍ଚି ଦେବେ। ଫ୍ୟାନ୍ ତଳେ ତ ଫ୍ୟାନ ତ ସୁବିଧା ଥିବ ବସେଇବେ ତାଙ୍କୁ ଆଗ ବିଞ୍ଚି ଦେବେ, ମାନେ ଯେମତି ତାଙ୍କ ଶରୀରରେ ମାନେ ଯୋଉ ଅତ୍ୟଧିକ ଉତ୍ତାପ ଯୋଗୁ ଯେମିତି ଅଂଶୁଘାତ ଧରିଛି ଆ ଶରୀରରେ ଆଗ ଯେମତି ମାନେ ପବନ ଟା ଖେଳିଯିବ ଆଉ। ମାନେ ଟିକେ ମାନେ ଶରୀର ଟା ଟିକେ ଥଣ୍ଡା ପଡ଼ିଯିବ। ଆଉ ଥଣ୍ଡା ପଡ଼ି ହେଇଗଲା ମାତ୍ରେ ମାନେ ଯଦି ଦେଖିବେ ତାପରେ ସେ ଉଠିକି ବସିବେ ମାନେ କଥାବାର କରେ, କିନ୍ତୁ ତଥାପି ଯଦି ତାଙ୍କୁ ବେଶୀ ଅସୁସ୍ଥ ଲାଗିବ, ତାହେଲେ କଣ କରିବେ ସାଙ୍ଗେ ଗୋଟେ ବି ମାନେ ସେକେଣ୍ଡ ମୁଁ କହିବି ଡେରି ନ କରି ତାଙ୍କୁ ନେଇଯିବେ କୋଉଠି ମେଡିକାଲ ତାଙ୍କୁ ନେଇଯିବେ। ଡାକ୍ତରଖାନା ନେଇକି ତାଙ୍କର ଚିକି ଚିକିତ୍ସା କରାଇବା କଥା। ଏଇଟା ତ ଆମର ପ୍ରାଥମିକ ଚିକିତ୍ସା ଯେ ପାଣି ଦେବା
ଆଜ୍ଞା।
କିଛି ଦେବା କିନ୍ତୁ ମାନେ କଣ ଗୋଟେ ତାଙ୍କୁ ମେଡିକାଲ ନ ନେଲା ଯାକେ ଆମେ ତାଙ୍କର
ଆଜ୍ଞା ଆଜ୍ଞା ଆଜ୍ଞା। ତ ମ୍ୟାଡାମ ତ ଆଜ୍ଞା ତ ମ୍ୟାଡ଼ାମ ଯେତେବେଳେ ବି ଧର ଆମର ତ ଅ ଯେବେ ଯେତେବେଳେ ଅତ୍ୟଧିକ ଦର ଦରକାର ପଡ଼ିବ ତ ଖରାବେେଳେ ବାହାରିବା ଉଚିତ୍ ନଚେତ ଅଯଥାରେ ଘରୁ ବି ବାହାରିବା ଖରା ଟାଇମରେ ଅଯଥାରେ ଘରୁ ବି ବାହାରିବା କଥା ନୁହଁ। ତ ଅଂଶୁ ଘାତରେ ବି ଶିକାର ହବାକୁ ପଡୁଛି। ତ ମ୍ୟାଡାମ ଯେତେବେଳେ ଘରୁ ଖରା ଟାଇମରେ ବାହାରିବା ତାହେଲେ ସାଙ୍ଗରେ ମାନେ ସେ ଅଂଶୁଘାତ ରୁ ଶିକାର ହବାରୁ ବଞ୍ଚିବାରୁ ତାହେଲେ ଆମକୁ କଣ କରିବା ଉଚିତ୍ ଯେତେବେଳେ ବାହାରକୁ ବାହାରିବା କଣ ସାଙ୍ଗରେ ନେଇକି ଯିବା ଉଚିତ। କଣ କଲେ ଆମେ ଅଂଶଘାତରୁ ଶିକାର ହେବା ନାହିଁ।
ହଁ ତ ଅଂଶୁଘାତ ରେ ଶିକାର ହେଇପାରିବାନି ଯୋଉଟା କହିଲେ ତମେ ମାନେ ତମେ ମୁଁ କହିବି ଯଦି କିଛି ମାନେ କିଛି ଅତି ଜରୁରୀ କାଳୀନ କାମ ନଥିବ ତାହେଲେ ନଅଟା ରୁ ତିନିଟା ଘରୁ ବାହାରିବା କଥା ନୁହଁ ଆଉ ଯଦି ବି ଜରୁରୀ କାମ ଅଛି ତାହେଲେ ଗଲା ବେଳକୁ ଛ ତା ନେଇକି ଯିବେ। ଆଉ ଜୋତା ମାନେ ମାଡିକି ଯିବେ ବୃଦ୍ଧ ଲୋକ ପ୍ରାୟତଃ ମାନେ ଖାଲି ପାଦରେ ପଳାନ୍ତି। ଜୋ ତା ଆଉ ସାଙ୍ଗରେ ପାଣି ବୋତଲ ଆଉ ଘରୁ ମାନେ ତାଙ୍କର ମାନେ ସଫିସିଏଣ୍ଟ ପରିମାଣରେ ସେ ତୋରାଣି ପିଇକି ଯାଇଥିବେ ଥଣ୍ଡା ପାଣି ଆଉ ତୋରାଣି ପିଇକି ଯାଉଥିବେ। ଯେମିତି ତୋରାଣି ଟା ଆପଣ ଜାଣିଥିବେ ଯେ ଦେହକୁ ସବୁବେଳେ ସତେଜ ରଖି ଦେଖିବା ଆମେ ଗୋଟେ ମାନେ ମାର୍କେଟ ରୁ ଗୋଟେ ଥଣ୍ଡା କିଣିକି ପିଇ ଦଉ ଛେ ଦଶ ଟଙ୍କା ଦଶ ଟଙ୍କାରେ ସେ ଆମକୁ କଣ ଶକ୍ତିକାରୀ ଜିନିଷ ଦଉଛନ୍ତି କି ସେଇଟା ଆମ ଦେହ ପାଇଁ ଅସୁସ୍ଥ କେବଳ ମାନେ ଗୋଟେ ର ପାଣି ଆଉ ଗୋଟେ ସାକାରିନୀ ଚିନି ବା କଣ ଏମିତି ଗୋଟେ ମିଶଉଛନ୍ତି କେମିକାଲ ଯୋଉଟା ବୀ କିଛି ଦିନ ରହୁଛି କିନ୍ତୁ ତୋର ପାଣି ଟା କଣ ଆମେ ପିଇଲେ ଆପଣ ଦେଖିବେ ପଖାଳ ଟା ଥରେ ସକାଳୁ ଖାଇଥିବେ ମାନେ ଆପଣଙ୍କ ଭୋ କ ହବନି ବହୁତ ସମୟ ଯାଏଁ ସତେଜ ରହିବ ଦେହ ସୁ ସୁସ୍ଥ ଲାଗିବ କିନ୍ତୁ ଅନ୍ୟ ଆପଣ ଦେଖିବେ ଜଳଖିଆ ଖାଇଦେଲା ପରେ କହିଲେ ତାପରେ ତାପରେ ଯୋଉ ପାଣି ପିଇଦେବେ ଏ ପେଟ ଇଏ ହେଇଯିବ ତାପରେ ଗ୍ୟାସ ମୁଣ୍ଡ କୁ ଉଠା ତ କେତେ କଥା କଣ ହେଇଯାଉଛି ଆଉ ଅଂଶୁଘା ତରେ ମୁଁ କହିବି ମାନେ ଯେତେବେଳେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଘରୁ ଗଲାବେଳେ ସବୁବେଳେ ଓଦା ଗାମୁଛା ବି ମୁଣ୍ଡରେ ପକେଇ ଯାଆନ୍ତୁ ଯୋଉମାନେ ବାଇକରେ ବି ଯାଉଛନ୍ତି ସେମାନେ ହେଲମେଟ ବ୍ୟବହାର କରନ୍ତୁ ଯେମିତି କଣ ଖରା ଟା କିଛି ମାତ୍ରାରେ ତାଙ୍କଠି ମାନେ ନ ବାଜୁ।
ଆଜ୍ଞା ତ ସାଧାରଣତଃ ବି ଆଜ୍ଞା ତ ହାଲୁକା ବସ୍ତ୍ର ବି ପିନ୍ଧିକି ଯିବା ଦରକାର ସୂତା ବସ୍ତ୍ର ହାଲୁକା ବ। ସ୍ତ୍ର ପିନ୍ଧିକି ଯିବାଟା ବି ଉଚିତ ଆଜ୍ଞା।
କାରଣ ସୂତା ବସ୍ତ୍ର ତ ମାନେ ଖରା ଦିନ ପାଇଁ ସବୁଠୁ ଭଲ ଯେତେ ମାନେ ପତଳା ପୋଷାକ ପିନ୍ଧିବେ ଆପଣ ଦେହକୁ ଲାଗିକି ରହିବ ଆଉ ଦେହ ମାନେ ବେଶୀ ଚିଡ଼ଚିଡା ବି ମାନେ ଲାଗିବନି ମାନେ କଣ ନା ଆମେ ଗୋଟେ ଦେଖିବେ ଯଦି ଏଇନା ଆମେ ଗୋଟେ ମୋଟା ଯୋଉ ଭେଲଭେଟର ଯୋଉ ଡ୍ରେସ ପିନ୍ଧିଲା ବେଳକୁ କେମିତି ଲାଗିବ ସେଟା ପୁରା ଦେହ ଟାକୁ ମାନେ ପୁରା ଗରମ କରିଦବ କିନ୍ତୁ ଆମେ ଯଦି ମାନେ ଖରା ଦିନ ଯୋଉ ସୂତା ବସ୍ତ୍ର ପିନ୍ଧିବା ଦେଖିବ ଦେହରେ ଲାଗିକି ରହିବ। ବହୁତ ଭଲ ଲାଗିବ ମାନେ ପୁରା କମ୍ଫର୍ଟ ରେ ଆପଣ ଯାଇପାରିବେ ସବୁଆଡେ। ଆଉ ଆପଣଙ୍କ ଆଡେ ଯୋଉ ଖରା ରେ କଣ କେମିତି ଅଂଶୁଘାତର ପରିସ୍ଥିତି ଦେଖାଦେଇଛି ନା ଏମିତି କିଛି ନାହିଁ।
ଆଜ୍ଞା ମ୍ୟାଡ଼ାମ୍ ତ ଆମର ତ ସେମ୍ତି ଅ ଏବେ ତ ପାଗ ଚେଞ୍ଜ ହେଇଛି ଏବେ ଦି ଚାରି ଦିନ ରଜ ପରଠୁ ତ ଅଳ୍ପ ଟିକେ ପାଗ ଚେଞ୍ଜ ହେଇଛି। କିନ୍ତୁ ତା ପୂର୍ବରୁ ତ ବୋହୁତ୍ ଗରମ୍ ହଉଥିଲା। ମାନେ ଘରେ ବି ବସି ହୁଏନି ଏତେ ଜୋର ଗରମ ହୁଏ ତ ସାଧାରଣତଃ ଆମେ ଦେଖି ଯୋଉ ଯେତେବେଳେ ଆମ ଘର ପାଖରେ ଅଂଶୁଘାତର ଶିକାର କେହି ହେଇନାହାନ୍ତି କିନ୍ତୁ ସେଇ ଖରାବେଳେ ଜଣଙ୍କର ଆକ୍ସିଡେଣ୍ଟ ହେଇଥିଲା। ତ ଏମିତିରେ ତ ଲୋକ ସାଧାରଣତଃ ଖରାକୁ ନେଇକି ବେହୋସ୍ ହେଇ ପଡି ଯାଉଛନ୍ତି କିନ୍ତୁ ଆକ୍ସିଡେଣ୍ଟ ହେଲେ ତ ବୋହୁତ୍ କଷ୍ଟକର ତ ସେ ଜଣଙ୍କର ଆକ୍ସିଡେଣ୍ଟ ହେଇଥିଲା। ତାପ୍ରେ ତାଙ୍କୁ ସିଏ ସାଙ୍ଗ ସାଙ୍ଗେ ବେହୋସ ବି ହେଇଗଲେ ତ ତାଙ୍କୁ ସାଙ୍ଗେ ସାଙ୍ଗେ ତା ଆଣିକି ଗୋଟେ ରୋ ରୋଡ୍ରେ ଯେହେତୁ ଆକ୍ସିଡେଣ୍ଟ ହେଇଥିଲା ତ ଘର କିଛି ନଥିଲା ତ ସେଇଠି ତାଙ୍କୁ ସାଙ୍ଗେ ସାଙ୍ଗେ ଆଣିକି ଗୋଟେ ଗଛ ତଳେ ବସେଇଲେ। ତାପ୍ରେ ତାଙ୍କୁ ଟିକେ ଆରାମ୍ କରିବାକୁ ଦେଲେ ତାପରେ ତାଙ୍କ ପାଣି ମୁହଁରେ ଛିଞ୍ଚିଲେ ତାପରେ ସିଏ ଯେ ଯେତେବେଳେ ବେହସ ତାଙ୍କର ମାନ୍ ଯେତେବେଳେ ଚେତା ଫେରିଲା ତାପରେ ତାଙ୍କୁ ପାଣି ଟିକେ ଦେଇକି ବସେଇଲେ। ତାପ୍ରେ ସେଠି ସାଙ୍ଗେ ସାଙ୍ଗେ ଆବୁ ଆମ୍ବୁଲାନ୍ସକୁ ଡକା ହେଲା ସେ ନେଇକି ତାଙ୍କୁ ମେଡିକାଲ ଗଲେ।
ମାନେ ଆଉ କଣ କହିବା ମାନେ ଖରା ଯୋଗୁ ମାନେ କେତେ କଣ ଅସୁବିଧା ହେଇ
ଆଜ୍ଞା ଆଜ୍ଞା।
ହେଇଯାଉଛି ଆଉ ଆପଣ ଜାଣିଥିବେ ତ ଏଇ ଯୋଉ ଖରା ଦିନରେ ପ୍ରାୟତଃ ମ ମଣିଷ ପଶୁ ପକ୍ଷୀ ମାନେ ବହୁତ୍ କଷ୍ଟ। ମାନେ ଆମେ ତ କହିବାକୁ ଆମର ପାଟି ଫିଟୁଛି ବା ହା ହାତ ଗୋଡ଼ ମାନେ ଗୋଟେ ଦିନ ଆମ ମୁଣ୍ଡ କଣ ହେଲା ଆମେ ଗୋଟେ ଜାଗାରେ ବସି ପଡୁଛେ କି ପାଣି ଦୋକାନ ଆଉ ଆଗ ଭଳିଆ ମାନେ ସବୁ ଜାଗାରେ ଗାଈ ଜଣଙ୍କ ପାଇଁ ବାହାରେ ପାଣି ରଖିଦଉଥିଲେ ଏବେ ସେରା ବି ନାହିଁ ଆଉ ମାନେ ପକ୍ଷୀଙ୍କ ପାଇଁ ଛାତ ଉପରେ ମାନେ ରଖିଦିଅନ୍ତି ଏବେ ବହୁତ ଲୋକ ରଖୁଛନ୍ତି କିନ୍ତୁ ସେ ରଖ ଆହୁରି ବି ଅନେକ ଲୋକ ଅଛନ୍ତି ରଖୁନାହାନ୍ତି। ଆଉ ସେଥିପାଇଁ ବହୁ ଯେହେତୁ ଏବେ ମାନେ କଣ ଗାଈ ଗୋରୁ ଯାଉଛନ୍ତି। ଚରିବା ପାଇଁ ମାନେ ପୋଖରୀ ଏ ଅତ୍ୟଧିକର ଖରାରେ ପୋଖରୀରେ କୋଉଠି ପାଣି ରହୁଛି।
ହାଲୋ। ହାଲୋ। ହାଲୋ। ମ୍ୟାଡ଼ାମ୍ ଆପଣଙ୍କ ଭଏସ୍ କିଛି ଶୁଭା ଯାଉନି। ହାଲୋ। ହାଲୋ। ହୁଁ ହାଲୋ। ହେଲୋ।